ଉଁ।
ହାଲୋ।
ହାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଯାହା ହଉ ଆପଣ ଠାକୁରକୁ ଧରିଛନ୍ତି ଆଉ ଉଁ। ଆପଣ ଜଗନ୍ନାଥ ଦେଶର ଲୋକ ନାଇଁ?
ଆଜ୍ଞା।
ଉଃ ଆଉ ଆଉ ୟା ଭିତରେ ପୁରୀ ପୁରୀ ଯାଇଥିଲେ?
ହଁ ଏବେ ପନ୍ଦର ଦିନ ତଳେ ଯାଇଥିଲି ଆଉ।
କଉଥିରେ ଯାଇଥିଲେ ଆପଣ?
ହୁଁ। ହେଟି ତ ଯୋଉ ଭିଡ ଯେ ଲାଇନରେ ରହିକି ଯୋଉ ଭିଡ।
ସକାଳୁ ସାତଟା ସାଢେ ସାତଟାରେ ପହଞ୍ଚିଲୁ ଯାଇକି ଲାଇନରେ ରହିଲା ବେଳକୁ ଯ ଭିଡ ଯେ ଯୋଉ ଗରମ। ପାଣି ସ୍ପ୍ରେ କରିଥାନ୍ତି ଥଣ୍ଡା ପାଣି ଦଉଥାନ୍ତି ପିଇବାକୁ। ସେ ଯାହା ହେଉ କଷ୍ଟମଷ୍ଟେ ଦେଖିକି ଠାକୁର ବାରଟା ସୁଦ୍ଧା ପଳେଇ ଆଇଲୁ ମନ୍ଦିର ଭି ତୁରୁ କୁ ପଦାର ବୁଲି ବାଲିକି ଆସିକି ତିନଟା ଚାରିଟା ବେଳେ ଘ ବାହାରିକି ଘରେ ଆସି ପହଞ୍ଚିଲାକୁ ସାତଟା ଆଉ।
ଆପଣ କୋଉଥିରେ ଯାଇଥିଲେ କୋଉଥିରେ?
କଁ କହିଲେ?
ଆପଣ କୋଉଥିରେ ଯାଇଥିଲେ?
ଆମେ ଅଟୋ ରିଜର୍ଭ କରିକି ଯାଇଥିଲୁ।
ଓଲା।
ବଡା ତ ସେ ଦି ହଜାର ଅଢେଇ ହଜାର ନେବେ ଆଉ। ସେତେ ଆଉ ରହିବେ ସେଦିନ ମାନଙ୍କ ସବୁଆଡେ ବୁଲେଇବେ ସମୁଦ୍ର କୂଳ ନେବେ ଅଲଗା ମନ୍ଦିରକୁ ନେବେ। ଆ ସେ ଯାଇଛିି ତ ବୁଲିବାକୁ ହଁ ତା ସେ ଯ ମନ୍ଦିର ବି ତରେ ଲାଇନରେ ରହିଲା ଆକୁ ଟାଇମ୍ ତ ସେଇଠି ପଳଉଛି। ଆଉ ବୁଲାବୁଲି କରିବାକୁ ଆଉ କେତେ ଟାଇମ୍ ହଉଛି। ଟାଇମ୍ ହୁଏନି ବେଶୀ ବୁଲାବୁଲି କରିବାକୁ। ଆଉ କଁ କରିବା ଆଉ ଜଗା ଯେତେବେଳେ ଡାକୁଛି ଆଉ। ଯିବାକୁ ପଡିବ ଲାଇନରେ ରହିବାକୁ ପଡିବ ଆଉ ଲକ୍ଷ ଲକ୍ଷ ଲୋକ ରହୁଛନ୍ତି ଆମେ ଏମତି କଣ କି।
ହଁ ଯେ ମନ୍ଦିରରେ ଦର୍ଶନ କଣ କି? ଆପଣ ଯୋଉ ଲାଇନରେ ରହୁଛନ୍ତି ସେଇଠି ଆପଣଙ୍କ ଦି ତିନି ଘଣ୍ଟା ସମୟ ପଳଉଚି। ତାପରେ ତାପରେ ମନ୍ଦିର ଭିତରେ ପଶିଲେ ସେଠି ବି ଗହଳି। ଆଉ ତାପରେ ଠାକୁର ଦର୍ଶନ କରିକି ଆପଣ ପଳେଇଆସି ମନ୍ଦିର ବାହାରେ ଯୋଉ ଠାକୁର ସବୁ ଅଛନ୍ତି ଲକ୍ଷ୍ମୀ ବିମଳା ଯୋଉ ଅଛନ୍ତି ତାଙ୍କୁ ସବୁ ଦର୍ଶନ କରି ବାହାରିଲା ବେଳକୁ ଆପଣଙ୍କୁ ଯାହା ହେଲେ ମିନିୟମ ପା ପାଞ୍ଚ ଘଣ୍ଟା ସମୟ ଦକାର।
ହୁଁ। ପାଞ୍ଚ ଘଣ୍ଟା ଛଅ ଘଣ୍ଟା ଟାଇମ୍ ପଳଉଛି ଆଉ ଅଲଗା ଆଡେ କଣ ବୁଲିବେ? ଆଉ ଇ ଏ ତ ଟାଇମ୍ ପଳେଇଲା। ଆଉ ସେଇଥି ପାଇଁ ଅଳ୍ପ ଅଲ ଅଲଗା ଆଡେ ଟିକେ ଟିକେ ମୁହଁ ମାରି ଦେଇକି। ସମୁଦ୍ର କୂଳ ଯାଇକି ବୁଲିକି ଶୀଘ୍ର ପଳେଇ ଆସୁ ଆଉ। ଆଉ ଖାଇପିଇ ଦେଇକି ଆଭଢା ହାତର ଅଭଡା ଅଭଡା ଖାଇଲୁ। ସମୁଦ୍ର ଏଇଖିଣା ବୁଲିବାଲି‌ କି ଆସୁଚୁ ଆଉ। ଆସନ୍ତୁ କେତେବେଳେ ଯିବା ପୁରୀ ବୁଲିକି ଆସିବା। ହ
ହଉ ଦେଖିବା ତମେ ପୁରୀରେ ସେ ଯୋଉ ଓଙ୍କାରଶ୍ୱର ମନ୍ଦିର ସେଠି ଯାଇଚନ୍ତି?
ହଁ ସେଠିକି ଯାଇଛି।
ମାନେ ସେଠି ଭଲ ଜାଗା ଦେଖିବା ଜାଗାଟା।
ହ୍ୟାଲୋ। ଅଛି କେତେ ଜାଗା ଭଲ ଭଲ ଜାଗା ଦେଖିବେ ଆଉ।
ମାନେ ସେ ଓମଙ୍କାରଶ୍ୱରରେ ଓଙ୍କାରଶ୍ଵରରେ ଭଲ ମାନେ ଠା ଦେଖିବା ଜାଗାଟା ଅଛି। ଆଉ ସେଠି ବି ଗଲେ ଘ ଣ୍ଟା ଦି ଘଣ୍ଟା ସମୟ ଦେଇ ହବ କାରଣ ସେ ଠାକୁର ଏଠି ବିଭିନ୍ନ ପ୍ରକାର ଠାକୁର ଅଛନ୍ତି। ସେଠି ଦର୍ଶନ କରିହୁଏ।
ଆଜ୍ଞା। ଆଉ?
ଆଉ ତମର ଖିଆପିଆ ହେଲାଣି?
ନା ଖିଆପିଆ ହେଇନି ଆଉ। ପିଲାମାନେ ଆସିନାହାନ୍ତି ଆଉ ଆସିନି ଖାଇନୁ ଆଉ। ଏଇଠି ବସିକି ମୋବାଇଲ ଟିକେ ଦେଖୁଥିଲି ଆପଣ ଫୋନ କଲେ ଆଉ।
ଆଚ୍ଛା ଆଚ୍ଛା।
ମୁଁ ଟିକେ ଯାତ୍ରା ଦେଖିବାକୁ ଭଲ ପାଏ ତ ଯାତ୍ରା ଟିକେ ଦେଖୁଥିଲି ଆଉ।
ଓ ମୋବାଇଲରେ ଯାତ୍ରା ଦେଖନ୍ତି ନାଇଁକି? ଆଚ୍ଛା ଆଚ୍ଛା। ଆଉ ଆପଣ ରାତିରେ କଣ ଭାତ ନା ରୁଟି ଖାଆନ୍ତି?
ଆମର ଭାତ। ରୁଟି ଗୁରୁବାର ଗୁରୁବାର ପୂର୍ଣ୍ଣମୀ ସଂକ୍ରାନ୍ତି ହେଲେ ଭାତ ନହେନେ ଅଲଗା ବେଳେ ରୁଟି।
ଓ ପୂର୍ଣ୍ଣମୀ ସଂକ୍ରାନ୍ତିରେ ଭାତ ଖାଆନ୍ତି।
ନା ନା ରୁଟି ନା ଅଲଗା ବେଳେ ଭାତ ଖାଆନ୍ତି ଆଉ।
କହିଲେ ଆପଣ ଭାତ ଖାଆନ୍ତି ବୋଲି ଫୁଣି ରୁଟି।
ଭୁଲରେ କହିଦେଲି ଆଉ।
ଆଉ ଆପଣ ନିଦା ଆସିଲାଣି କି?
ହଁ ଆଉ ଭୋରୁ ଉଠୁଚି। ‌ ଆଉ ହଁ ନିଦ ଆସିବନି ଆଉ କେତେ ସମୟ ମଣିଷ ଚେଇଁବ ଆଜି ଦଶଟା ଏଗାରଟା ବାଜିଲାଣି।
ଆଚ୍ଛା ଆଚ୍ଛା ଆଉ ତାହେଲେ କେତେବେଳେ ଖିଆପିଆ କରିବେ?
ଏ ଆସିନାହାନ୍ତି ପିଲାମାନେ ଆସିନେ ଯାଇଁ ଖିଆପିଆ ହବ ଆଉ ପିଲା ଆସିନାହାନ୍ତି ମୁଁ କଣ ଖାଇ ଦେଇ ଶୋଇ ପଡିବି ଆଗ ଟିକେ।
ନା ଆମର ଖିଆ ପିଇଆ ସରିଗଲାଣି ଆଉ ତଥାପି ଶୋଇଲା ବେଳକୁ ଆମର ତତାରେ ଭାରି ଘଣ୍ଟା ଲାଗିଯିବ।
ଖିଆପିଆ ମଜାଧୁଆ ସବୁ କଲା ଉକୁ ବାରଟା ସାଢେ ବାରଟା ଗୋଟେ ହେଇଯାଉଛି। ଆଉ ସବୁ କାମ ସାରିଲା ଆଳକୁ ପୁଣି ଘରୁ ରାତି ଚାରିଟାରୁ ଉଠିବା ଆକୁ ନିଦ ଆଉଚି। ଏ ଚାଲିକି ଆଇଲା ଟିକେ ପରିଶ୍ରମ ହଉଚି। ମୋର ଯେତେ ଦାମ ନଟପଟିଆ ଭଲ ହୁନ୍ଦ ଆଉ ଟାଇମ ହେଇନେଇ ନା ଶୋଇବାକୁ ଆସି ନାହାନ୍ତି ବୋଲି ଏପଟ ସେପଟ ହେଇକି ନିଦ ଆଉଛି
ଆଉ ଆପଣ ଗାଁକୁ ଗାଁ କୁ ଯାଇନାହାନ୍ତି ଆ ଭିତରେ
ଆଁ ଗାଁ କୁ ଯାଇନି ରଜ ବେଳକୁ ଜୀମିବୁଲି ବାହାରିଥିନି ଖରା ଗରମ ସ ତ ସେ କଲିନି ଆଉ।
ଆପଣଙ୍କ ଗାଁ ରେ ଥରେ ଯୋଉ ଆମ୍ବ ଆଣିଥିଲା ଆପଣ ଗଛରୁ ଆମକୁ ଦେଇଥିଲେ। ଆଉ ସେ ଆମ୍ବ କିନ୍ତୁ ବଢିଆ ଆମ୍ବ ଏଥର ଆଉ ଯା ଗଲେନି କି ଆମକୁ ଆମ ଆମ୍ବ ଦିଟା ଆଣି ଦେଲେନି।
ଯାଇଥିନେ ଆଣିକି ଦେଇଥାନ୍ତେ ଆଉ ଗଲିନି ଆଉ ଆଣିବି କେମି
ହବ ତ ଦେଶ୍ ଦେଶୀ ଆମ୍ବ ଏଥର ପ୍ରବଳ ହେଇଜି ଯୋଉ ଆଡେ ଦେଖିବ ଦେଶୀ ଆମ୍ବ ପ୍ରବଳ ଦେଶୀ ଆମ୍ବ ରେଟ୍ ହେଉଚି ପ ପଚାଶ୍ ଟଙ୍କା ଚାଳିଶ୍ ଟଙ୍କା। ଏଇ ରଜ ଗଲାଣି କମିଯିବନି ବୋଧେ ଆଉ।
ନାକୁ। ତମର ଗାଁରୁ ସେ ଆମ୍ବ ଥରେ ଦେଇଥିଲ ଭଲ ଲାଗିଥିଲା ମୁଁ ଭାବିଲି ଏଥର ବୋଧେ ଆଣିଲେ ଆମକୁ ଦେବେ କାଇଁ ଏ ପନ୍ତ ଦେଲନି ଆଉ ତମର ଗାନ ଆଣିଚ କି ନାଇଁ ଆଉ।
ଗାଁ ରୁ କିନ୍ତୁ ଆଇନୁ ଆଣିକି କେମିତି ଦବୁ। ଗାଁରୁ ଆଣିଥିଲେ ହେଇ ଦିଟା ପଠେଇଥାନ୍ତି ଆଉ ଆଣିନୁ ଆଉ କଣ କରିବୁ।
ଆଉ ତମ ଗାଁ ରେ ଏଁ ତମ ଗାଁରୁ କେହି ପଠାନ୍ତିନି ତମ ଘରକୁ ଆମ୍ବ?
କଁ କଇଲେ?
ତମ ଗାଁରୁ କେହି ଆମ୍ବ ପଠାନ୍ତେନି?
ହେ ନାଇଁ ଦୂରଘାଟ କିଏ ଆସନ୍ତିନି ପଠେଇ କା ହାତରେ ବୟସ ବସ୍ ରେ ପଠିରେ ବୟସ। ପାଖକୁ ଯିବାକୁ କେହି ନାହାନ୍ତି ଆଣିବାକୁ। ସେଇଛି ପାଇଁ ପଠାନ୍ତିନି ଆମେ ଏଠିରେ କିିଣିକି ଖାଉଚୁ ମୁଁ କଣ ପଠେଇବେ ସେ ଖାଆନ୍ତୁ ତା ହ କିଣା ଆମ୍ବ ତ ଆମ୍ବ ଖାଇଲୁ ଭଲ ଆଉ।
ଆଉ ତମ ବାଡିରେ ଖାଲି ଆମ୍ବ ଗଛ ଅଛି ନା ଅଲଗା କଣ ଗଛ ଲଗେଇଚ?
ହଁ ନଡିଆ ଗଛ ଅଛି ଦେବ୍ ଦାରୁ ଗଛ ଅଛି। ପଣସ ଗଛ ଅଛି କମଳା ଗଛ ଅଛି। ଫୁଲ ବିଭିନ୍ନ ପ୍ରକାର ଫୁଲ ଗଛ ଅଛି ବାତା ବି ଗଛ ଅଛି ସ ଗଛ ଅଛି ଆଉ କାଗଜୀ ଲେମ୍ବୁ ଗଛ ଅ ଛି କରମଙ୍ଗା ଗଛ ଅଛି ଅମୃତଭଣ୍ଡା ନଡିଆ ପୋଇ ଲଗେଇଚନ୍ତି। କଖାରୁ ଡଙ୍କ। ଲଗେଇତନ୍ତି ସାରୁ ଲଗେଇଚନ୍ତି ହଳଦୀ ଲଗେଇଚନ୍ତି କଦଳୀ ଗଛ ଅଛି। ବହୁତ୍ ଉପକାର କରିଚନ୍ତି ଆମର ସବୁ ବାଡି଼ ବଡ଼ ନା ଆଉ। ଭା-ଭା ହେଇକି ସବୁ କରିପକେଇଚନ୍ତି ଆଉ।
ଆଉ ମାନେ ନଡିଆ ଆପଣଙ୍କ ଗାଁରୁ ଆଣନ୍ତି ନଡିଆ ବର୍ଷକୁ?
ହଁ ଦିଅନ୍ତି ନିଅନ୍ତି କେତେ ଗନେ ଆଣେ ଆଉ। ଏଇ ଭଳିଆଉ ଆଠ ଦଶ୍ ଟା ଗଛ ଅଛି ଆଉ।
ଆଉ ତମ ବାପ ଘର ଗାଁ କୁ ଆପଣ ଯାଆନ୍ତି କିଛି ଆଣନ୍ତି ନା ନାଇଁ?
ହଁ ବାପ ସବୁ ଦିନିଷ ଦିଅନ୍ତି ମୋ ବାପା ତ ମଲେଣି ଯା ଦାଦା ଖୁ ଦଉଚନ୍ତି ଟିଏ ଟିକେ ଆଉ।
ଆଉ ତମ ଭାଇ ଭାଉଜ ମାନେ ଦିଅନ୍ତି ସବୁ ସୋଦା ଭଲ ମନ୍ଦ।
ହଁ ବହି ବି ସାନ ଭାଇ ଅଛି ଦିଅନ୍ତି। ବଡ ଭାଇ ତିନି। ମରିଗଲେଣି। ସାନ ଭାଇଦିଏ।
ଆଉ ତମ ଭାଉଜ ମାନେ ସବୁ, ତମ ଭାଉଜ ମାନେ ସବୁ ଭଲ ଲୋକ?
ହଁ। ହଁ ସେଇଭଳିଆ ଆଉ। ନିଜେ ଭଲ ହେଲେ ସେମାନେ ଭଲ ଆଉ ନିଜେ ଖରାପ୍ ହେଲେ ସେମାନେ ଭଲ ହେବେ କୋଉଠୁ? ହଁ ଦିଅନ୍ତି। ରଜ ସାବିତ୍ରୀ ରେ ଦେଇଥିଲେ। ହଁ ଆସନ୍ତି। ଭଲ ମନ୍ଦରେ ଆସନ୍ତି। ଆଉ
ଓଷା, ବ ନା ଓଷା ବାରରେ ଆସନ୍ତି ସେମାନେ ସବୁ ତମ ଘରକୁ?
ହଁ ହଁ ରଜ, ସାବିତ୍ରୀ, ଦୂତୀ ବାହନ ଆସନ୍ତି।
ଭଲ ମନ୍ଦ ପର୍ବ ପର୍ବାଣିରେ ପିଠା ପଣା ଏ ଯୋଉ ଭାଇ କହୁଛନ୍ତି ପାଖରେ ଅଛନ୍ତି ପିଠାପଣା ଭଲ ମନ୍ଦ ଦିଅନ୍ତି ସବୁ ଭଲ ମନ୍ଦ ଓଷାବାରରେ?
ହଁ ଦିଅନ୍ତି। ଦିଅନ୍ତି ଆଣିକି।
ଆଉ ପ୍ରଥମା ଆଷ୍ଟମୀରେ ତମ ପିଲାଙ୍କୁ ସବୁ ପୋରୁହାଁ କରନ୍ତି?
ହଁ ହଁ। ପୋରୁହାଁ କରନ୍ତି। ପିଠା ଆଣି ଦିଅନ୍ତି।
ଆରେ ତମ ଗାଁରେ ତ ତମର ଗୋଟେ ବଡ ପୋଖରୀ କାଳେ ଅଛି ମାଛ ଧରା ହୁଏ।
ହଁ ସେ ଗାଁରେ ଅଛି। ଦିଟା ଦିଟା ତିନିଟା ପୋଖରୀ ଅଛି। ଗୋଟେ ନାଇଁ।
ଆଉ ମାଛ, ଗାଁ ରୁ ମାଛ ଆସେନି ତମର?
ହଁ ମୋ ବୋଉ ଥିଲାବେଳେ ଭାଜିକି ଦିଏ। ବୋଉ ମରିଗଲାଣି ଆଉ କିଏ ଦବ ଭାଜି। ହଁ ଦିଆନ୍ତି, ଯେ ମୁଁ ମନା କରେ ଏ ଦେ ଦବନି।
ଆଉ ମାଛ ଟିକେ ଗାଁରୁ ଆଣିଥାନ୍ତେ ନା ଆଉ?
ହଁ।
ଆଉ ଗାଁ ରେ, ଗାଁ ରେ ମାଛ ସୁବିଧା ଅଛି। ତମେ ପାଉଛ ମାନେ ତ ଗାଁରୁ ଆଣିବା କଥା।
ହଉ ଗାଁ କୁ ଗଲେ ଆଣିବୁନା। ଆଉ କିଏ ଆସିବ। ଆଉ ମାଛ ପାଇଁ ଯିବୁ ନା ଦିଟା ଗାଁକୁ।
ନା ସେମାନେ ପହ ପ ପଠାନ୍ତେ ସେମାନେ ମାଛ। ଆଉ
ପଠେଇଲେ ବସ ବାଲା ହାତରେ ପଠେଇ ବେ ନା ଆଉ କିମିତି ପଠେଇବେ। ପିଲାଛୁଆ କେହି ନାହାନ୍ତି। ସବୁ ବାହାରେ ଆଉ କିଏ ଦଉଛି ମାଛ। ଏଠି ପଇସା ଦେଲେ ବିଟି ଏଠି କିଣି କି ଖାଇଦେବେ।
ଆ ଏଠି ମାଛ କିଣିକି ଖାଉଥିବେ ଆଉ?
ହଁ,
କାନା ମାଛ ଆଉ ଦେଶୀ ମାଛ ଟା ଟିକେ ଗାଁ ରେ ଭଲ ମିଳେ। ହଁ
ଦେଶୀ ମାଛ ମିିଳିଲେ କଣ ଆଣିଲେ ସିନା କିଏ। ଯେତେବେଳେ ଯାାଉ ସେ ଗୋଳେଇକି ଜାଲ ପକେଇକି ଥରେ ଦି ଥର ରାନ୍ଧନ୍ତି। ଆଉ ଗୋଳାଗୋଳି କଲେ ସେତେବେଳେ ବହୁତ ମାଛ ଧରାଯାଏ। କିଏ ଆଉ ଆସୁଛି। ଫୋନ କର ସିଏ ମନା କରେ। ନାଇଁ।
ଆଚ୍ଛା ଆଚ୍ଛା।
ହଉ ମୁଁ ରଖୁଛି।
ହଉ ଠିକ ଅଛି ପରେ କଥା ହବା ଆଉ କାରଣ। ହଉ ହଉ ହଉ ଆପଣ ଯାଆନ୍ତୁ ଖାଇବେ।
ଆଉ ଟିକେ ହେଲାନି ତାକୁ କହୁନୁ ଯାଇକି ପାଣି ନେଇଆସିବ।